ହ୍ୟାଲୋ ହ୍ୟାଲୋ। ହାଲୋ ବନ୍ଧୁ। କଣ କରୁଥିଲେ?
ହା ହି ହି ଫାଇନାଲି ହାଁ। ଆପଣଙ୍କ କଲ ଆସି ହିଁ ଗଲା।
ବହୁତ କଷ୍ଟରେ ଆପଣଙ୍କ କଲ ଆସିଗଲା କୁହନ୍ତି ନା ଖୋଜିଲେ ତ ଭକ୍ ଖୋଜିଲେ ଭଗବାନ ମିଳିବ ଆପଣ କଣ କୁହନ୍ତୁ ମିଳିଗଲେ ଆପଣ ମୋତେ।
ନିହାତି ନିହାତି ନାଇ ଏତେ ଦିନର ଅପେକ୍ଷା ସମ୍ପୂର୍ଣ୍ଣ ହେଲା।
ବହୁତ ଦିନରେ ଅପେକ୍ଷା ସମ୍ପୂର୍ଣ୍ଣ ହେଲା ଆଉ।
ହୁଁ ବଢିଆ ବଢିଆ ଚାଲିଛି ଠିକ ଠାକ ଆଉ ଆପଣଙ୍କର?
ହଁ ମୋର ବହୁତ ଭଲ ଚାଲିଛି।
ଆଚ୍ଛା ଆଚ୍ଛା ମୋ ଭଏସଟି ଆପଣ ମୋ କଥାବାର୍ତ୍ତା ଆପଣଙ୍କୁ ଶୁଭୁଛି ନା ଭଲସେ?
ପୁରା ଭଲ ଶୁବା ହଉଛି।
ବଢିଆ ବଢିଆ ଆଉ କୁହନ୍ତୁ କଣ? ଏତେ ଦିନ ପରେ ମନେ ପକେଇଲେ ଖାଲି କଲ୍ କରିବି କରିବି କହୁଛନ୍ତି କଲ୍ କରୁନାହାନ୍ତି କିଛି ନାହିଁ। ହୁଁ।
ହଁ। ଆଉ କଣ କରୁଥିଲେ କୁହନ୍ତୁ ଆପଣ?
ଦକ୍ଷତା ସେୟାର ଦକ୍ଷତା ସେୟାର କରନ୍ତୁ ଏତେ ଦିନର।
କଣ ଦକ୍ଷତା କହିଲା ବୁଝିପାରିଲିନି ମୁଁ।
ଏତେ ଦିନର ଦକ୍ଷତା ଅ କହିଲେ ନୂଆ ନୂଆ ମୁଁ କିଛି ଜାଣି ପାରୁନି କିନ୍ତୁ ଏତେ ଦିନ ହେଇଗଲା ଆଁ।
ମୋର ମୋର ବହୁତ ଭଲ ଦକ୍ଷତା ହେଲାନି। ଠିକ ଅଛି ଆପଣଠୁ ବି ଭଲ ହେଲା ଭ ଲାଗୁଛି ଏ ଜିନିଷ।
ନାଇଁ ନାଇ ନାଇଁ ଯାହାଲେ ଆପଣ ପ୍ରୋ ଲେବଲ ର ମାଷ୍ଟର ନା ଆଉ। ଆପଣ ଦେଖିଲେ ମାନେ ଶିଖିଯିବେ ଶିଖିଲା ମାନେ ଖେଳ କରିଦେବେ।
ହଁ ଟି ହଁ ସେଆ ସେ ଯେତେ ନା ଯେତେ ଯେତେ ହେଲେ ବି ହ୍ୟାଲୋ ଯେତେ ହେଲେ ବି ଆମେ ଯେତେ କଲେ ଆପଣଠୁ ଅଧିକ ଯ ଆ ପଣଙ୍କଠୁ ଅଧିକ ଯାଇପାରିବୁ କି ଆମେ।
ନାଇଁ ନାଇଁ ନାଇଁ ନାଇଁ ଆମର ଅଛନ୍ତି ପଣ୍ଡା ବାବୁ ଜଣେ ବୁଝିଲ କି। ଆମେ ସବୁ ଏଣ୍ଟଣ ଲୋକ ସିଏ ହଉଛନ୍ତି ଆମର ରେଗୁଲାର।
ହୁଁ ହୁଁ।
ଆଉ କଣ ହାଲଚାଲ। ମୁଁ ଆଜି ହେଇଥିଲା ଗୋଟେ ଭୋଜିକୁ ଯାଇଥିଲି ଆଜି ଦିନ ବେଳେ। ସେଠି ଲଞ୍ଚ ଟା ହେଇଯାଇଥିଲା ଆଉ।
କୋଉଠି କୋଉଠି।
ଭୋଜି ଭୋଜି। ଆପଣ ଏକା ସମୟରେ ଦୁଇଟି କାମ କରିବା ମନା କରାହେଇଛି।
ଠିକ୍ ଅଛି ଏବେ ଏବେ ମୁଁ ସ ପୂର୍ଣ୍ଣ ରୂପେ ଆପଣଙ୍କର ଠିକ୍ ଅଛି ଆପଣ ଯାହା କହିବେ ମୁଁ ଶୁଣିବି ଆଉ ଆପଣଙ୍କ ବି କହିବି ତ ମୁଁ କଣ କହୁଥିଲି ଏବେ ଟିକେ ମୁଁ ଖେଳ ପଡ଼ିଆ ଆସିଅଛି। ଠିକ୍ ଅଛି ତ ହଁ। ତ ମୋତେ ଲାଗେ ଟିକିଏ ମୁଁ ଟିକିଏ ପାଠଗାର ଯାଇ ପାଠ ପଢ଼େ। ହେଲା ସନ୍ଧ୍ୟା ସମୟ ହେଲେ ଟିକେ ମୁଁ ଖେଳ ପଡିଆକୁ ଟିକେ ହଁ ପାଠଗାର ଯାଇ ପା
ଆପଣ ପାଠ ଆପଣ ପାଠାଗାର ଯାଇକି ପାଠ ପଢୁଛନ୍ତି।
ହଁ ମତେ ତ ସେମିତି ଲାଗେ। ତ ମୁଁ ଠିକ ସେ କହିପାରିବିନି ମୁଁ ପଢେ କି ନାହିଁ କିନ୍ତୁ ମତେ ଲାଗେ ମୁଁ ପାଠ ପଢୁଛି।
ଆଚ୍ଛା ଆଚ୍ଛା ହଁ ହଁ ତାପରେ କଣ ଆ ଟିକେ କିଛି ବିଶ୍ରାମ ପାଇଁ ଆପଣ ଖେଳ ପଡିିଆକୁ ଆସ
ବୋଉ କହିଲେ କଣ କହିଲ।
ଆପଣଙ୍କ ଚତୁଃପାର୍ଶ୍ଵରେ କେବଳତ ସ୍ଵର ହିଁ ଶୁଣିପାରୁଛି ମୁଁ ହଉ।
ନାଇ ନାଇଁ ପଡ଼ିଆରେ ପଡ଼ିଆରେ ତ ଶୁଭାଯିବ କିନ୍ତୁ ପାଠାଗାର ରେ ଆପଣ ଶୁଣି ପାରିବେନି। କାହିଁକିନା ମୁଁ ଟିକେ ପାଠ ପଢ଼ୁଥାଏ ଧ୍ୟାନ ମନ ଦେଇକି ପାଠ ପଢ଼ୁଥାଏ ଆପଣ ଯଦି ଆସିକି ମୋ ପା ଖରେ ନାଇଁ କି ଆପଣ ଠିଆ ହେଲେ ବି ମୁଁ ଜାଣିପାରିବି ମୁଁ ସେମିତି ନଗ୍ନ ଥା ମାନେ ମଗ୍ନ ଥାଏ ସରି। ମଗ୍ନଥାଏ ପାଠରେ ବେଳେ ବେଳେ ଭୁଲ ହେଇଯାଏ କଥାଟା।
ଠିକ ଅଛି ଠିକ ଅଛି ଆପଣଙ୍କ ମନର କଥା ମୁଁ ବୁଝିପାରୁଛି ବୁଝିପାରିଲି।
ହଁ ସେଆ ସେଆ।
ଆ ହୁଁ ହୁଁ।
ଆ ମୁଁ କଣ କହୁଥିଲି ତ ପଢ଼ି ପଢ଼ି ଯ ବିରକ୍ତ ତ ହେଇଗଲେ ମୁଁ ଟିକେ ଖେଳ ପଡିଆକୁ ଟିକେ ଆସି ଦେଖିଦିଏ ପିଲାମାନେ ଖେଳୁଛନ୍ତି। ପିଲାମାନେ ଠିକ୍ ଅଛି ତାଙ୍କ ଖେଳ ଦେଖିକିରି ମୁଁ ଟିକିଏ ହଁ ମୋର ଟିକେ ସେମିତି ମାନେ ମାନେ ମନକୁ ଭଲ ଲାଗେ ଆଉ ଆଉ ମୁଁ ଟିକେ ଚାଲାଚାଲି କରେ କାହିଁକିନା ମୁଁ ଏତିକି ଜାଣେ ହେ ଆମ ପାଇଁ ଆମ ଦେହ ହିଁ ସବୁ କିଛି। ନା କଣ।
ଆଚ୍ଛା ଆଚ୍ଛା ହଁ ହଁ ହଁ ହ।
ହଁ ଆପଣଙ୍କ କଣ ହାଲଚଲ କୁହନ୍ତୁ।
ଆଉ ମୋର ବି ସେମିତି ମୁଁ ବି ଟିକେ ନିଜ କାର୍ଯ୍ୟରୁ ଓ ବିସ୍ତତ ମାନେ ତ୍ୟାଗ ନାହିଁ। କିଛି ସମୟ ସନ୍ଧ୍ୟା ସମୟରେ ମୁଁ ବି। ଟିକେ ଏପଟ ସେପଟ ହୁଏ ଆଉ କଣ ଆପଣ ହୁଁ ହଁ ହୁଁ ଆପଣ କହିଲା ଭଳି।
ଖେଳ ପଡିଆ ଖେଳ ପଡିଆକୁ ହଁ ସେଇଆ ସେଇଆ। ଖେଳ ପଡିଆକୁ ଯାଆନ୍ତି ନା ବଜାର ଟିକେ ଯାଆନ୍ତି ନା କଣ।
ହଁ ହଁ ବଜାରରେ ରାସ୍ତା ଉପରେ ଟିକେ ଏପଟ ସେ
ଏପଟ ସେପଟ ହେଇ ଟିକେ ଦେଖାଦେଖି କଲେ ମାନେ ମାନେ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ତ ଆପଣ ଟିକ ଭଲ ଲା
ହେଁ ହଁ ହଁ। ହୁଁ ହୁଁ ହୁଁ ହ ନିହାତି ନିହାତି ଆପଣ ଠିକ କହିଛନ୍ତି ଆଉ ହଁ ହୁଁ।
ଜିନିଷ ଭଲ ଦେଖିବା କଥା ନିଜ ହାତ ଗୋଡ଼ ସ ଆଖି ଆଖିକୁ ମଧ୍ୟ ସାନ୍ଦ ଦେବା ଦରକାର ନହେଲେ ଆଜିକାଲି ହଉଛି କି କୁହନ୍ତୁ।
ଠିକ ଠିକ।
ହୁଁ ସେଇଆ ସେଇଆ ତାହେଲେ ଆପଣ ତାହେଲେ ଏବେ ସବୁ କାମ ଦାମ ସାରିକି ବୁଲାବୁଲି କରିକି ଏବେ ଟିକେ ଅଛନ୍ତି ଆଉ ନା କଣ।
ଆଛା ହୁଁ ହୁଁ ହୁଁ ହୁଁ ଆଚ୍ଛା ଆପଣଙ୍କର କଣ ଖେଳ ପଡିଆକୁ ଯାଇଛନ୍ତି ସେପଟେ କଣ ବର୍ଷା ନାହିଁ କି?
କଣ ନାଇଁ।
ବର୍ଷା ନାହିଁ କି ଆପଣ ଖେଳ ପଡିଆକୁ ଯାଇଛନ୍ତି ଯେ
ସାର
ହଁ ହଁ ହଁ
ହଁ ବର୍ଷା ମାନେ ସେ ପାଣି ବର୍ଷା ନା ଝିଅ ବର୍ଷା କହୁଛନ୍ତି।
ନାଇଁ ନାଇଁ ନାଇଁ
ଆଉ ପାଣି ବର୍ଷା ତ କହୁ କି ନାଇଁ ନାଇଁ ବର୍ଷା ବେଳେ ଝିଅଟ ଅଛି ତ ଆମର ପା ଠା ରେ କାଳେ ତା କ ପଚାରୁନ୍ତ ଭାବୁଥିଲି ମୁଁ ଆଉ।
ଆଚ୍ଛା ଆଛା। ନାଇଁ ମୁଁ ତ ଆପଣଙ୍କ ପାଠାଗାର ର କୌଣସି ବ୍ୟକ୍ତିଙ୍କ ମୁଁ ଚିହ୍ନିନି।
ହଁ ହଁ ପାଗଟା ଟିକେ ମେଘୁଆ କରିଛି ତ ବର୍ଷା ଏ ପର୍ଯ୍ୟନ୍ତ ହେଇନି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ମୁଁ ଭାବିଲି କାରଣ ଆପଣଙ୍କର ଇଏ ପଳେଇ ଆସିଲାଣି ନା ମୌସୁମୀ ତ ଚାରିଆଡେ ବର୍ଷା ଲାଗି ରହିଛି। ଆପଣ କୋଉ ଭଳି ଭାବରେ ପଢିବାକୁ ଯାଇଛନ୍ତି ମତେ ଆଉ କୌଣସି ମିଥ୍ୟା ବଚ ବୋଲି ମୁଁ ଭାବିଲି ଆଉ
ବୁଝିପାରିଲିନି ଆଉ ଥରେ କୁହନ୍ତୁ?
ନାଇଁ କାରଣ। ଏ କାଳ କାଳ ବୈଶାଖୀ ବା ଆମର କଣ ଆଉ ଏଇଟା ବର୍ଷା ପାଗଟା ଚାରିଆଡେପଡେ ପଳେଇ ଆସିଲାଣି ନା ଚାରିଆଡେ ହଉଛି ତ ସବୁଆଡେ।
ହ
ଆପଣଙ୍କର ସେପଟେ ବର୍ଷା ନହିଁ ଖେଳ ପଡିଆକୁ ଯାଇଛି ବୋଲି କହିଲ ତ ମତେ କୌଣସି ମିଥ୍ୟା ବଚନ କହିଲେଣି ତ
ନା ନା ନା ନା ଏଠି କିଛି ବର୍ଷା ବର୍ଷା ହେଉନି ମୁଁ ତ ବାହାରୁ ଅଛି ଏବେ। ଠିକ୍ ଅଛି ମାନେ ସୁୋଲୁସୁଲୁ ପବନ ସହିତ କୁଲୁ କୁଲୁ ନାଦ ଆପଣ ଶୁଣିପାରୁଥି ଥିବେ ତ ମୁଁ ବାହାରେ ହିଁ ଅଛି ତ ଯାଇନି ହଁ କହିଲି ମାନଙ୍କର ତ ମୁଁ ଯାଇନି ମୁଁ ଖେଳ ପଡିଆ ହିଁ ଅଛି ଆଉ ମୁଁ ଦେଖୁଛି ପିଲାମାନେ ଦୌଡ ଛନ୍ତି। ସାନ ସାନ ପିଲାମାନେ କ୍ରିକେଟ୍ ଖେଳୁଛନ୍ତି ପୁଅ ଝିଅ ମିସି କିିନା ଭଲିବଲ୍ ଖେଳୁଛନ୍ତି ସବୁ ଖେଳ ଚାଲିଛି ସେ ଜିନିଷ ମୁଁ ଉପ ଭୋଗ କରୁଛି ଆଉ ଚାଲିଛି। ଚାଲି ସବୁ ଆପଣ ସତେ କଥା ବି ହେଉଛି ତ ମୋର ସେମିତି ଆଉ କାହିଁ କାଳ ବୈଶାଖୀ ତ ଲାଗ ଲୁନି ହେଲା ଭଳିଆ କିନ୍ତୁ ମତେ ଲାଗୁଛି ଆଜି ବର୍ଷା ହେଇପାରେ। ଆଉ ବର୍ଷା ଟିକେ ହେଲେ ଭଲ କାହିଁକିନା ଯେଉ ପ୍ରକାର ଗରମ ହେଉଛି। ଠିକ୍ ଅଛି ଆପଣ ବୋଧେ ଗାଁ ଗ୍ରାମ ଅଞ୍ଚଳ ରହୁଥିବେ ତ ଆପଣଙ୍କୁ ଜଣା ପଡ଼ୁନଥିବ। ଥିବ କିନ୍ତୁ ମୁଁ ଆଗ କର ହୁଁ ବୁଝିପାରିଲେ କିନ୍ତୁ ସହରାଞ୍ଚଳରେ କଣ ହେଉଛନ୍ତି କୁହନ୍ତି ବହୁତ ଗରମ ହୁଏ କାରଣ ଏଠି ଗଛ ଲତା
ହୁଁ ହୁଁ।
କାରଣ ଗଛଲତା ସବୁ ନାହିଁ କାଳଖ କଳକାରଖାନା ସବୁ ଅଧିକ ଅଛି। ଗାଡ଼ି ମଟର ସବୁ ଅଧିକ ଅଛି ତ ଏଠି ଅଧିକ ଗରମ ହୁଏ ତ ଆପଣ ବୋଧେ ଗାଁରେ ରହୁଛନ୍ତି ବୋଧେ ନାଇଁ।
ହଁ ମୁଁ ଗୋଟେ ତ ଆମର ଏଇଟା ବହୁତ ଜଙ୍ଗଲିଆ ଗାଁ ଟେ କହିଲେ ଚଳେ ଆପଣ?
ହଁ ହଁ ତାହେଲେ ଆପଣଙ୍କୁ ବହୁତ ମଜା। ବହୁତ ମଜା ଲାଗୁଥିବ ନାଇଁ ସନ୍ଧ୍ୟା ହେଲେ ଯଉ ପବନ ଯାହାଵି
ହୁଁ ହୁଁ ହୁଁ ହୁଁ ହୁଁ ନାଇଁ ସେଇ ଜିନିଷ ତ ଆପଣ ମୁଁ ବହୁତ ଥର ଆପଣଙ୍କୁ ଡାକିଲିଣସ
ଦେଖନ୍ତୁ ମୁଁ ବି ଗୋଟେ ଗ୍ରାମ ମୁଁ ବି ଗୋଟେ ଗ୍ରାମ ମୁଁ ବି ଗୋଟେ ସେ ଗ୍ରାମର ପିଲା ଠିକ୍ ଅଛି। ଆମ ଗାଁରେ ବି ମୁଁ ଏବେ ମୋର ପରିସ୍ଥିତି ପାଇଁ ମୁଁ ଆସିକି ସହରରେ ପାଠ ପଢ଼ୁଛି। କିନ୍ତୁ ମୁଁ ଗୋଟେ ଗ୍ରାମର ପିଲା ଆଉ ଗ୍ରାମରେ ବି ମୁଁ ବହୁତ ଜିନିଷ ଉପଭୋଗ କରେ ଯେମିତିକି ସକାଳେ ଏମିତି ପିଲାମାନେ ଆମେ ନଦୀ ନାଳକୁ ଯାଇ ଭୋଜି କରୁ ନଦୀରେ ଗାଧଉ ପାହାଡ଼ ଚ ପାହାଡ଼କୁ ଯାଉ ତ ସେ ସବୁ ମୁଁ ଉପରେ କିନ୍ତୁ ଏବେ ବହୁତ ମନେ ପକାଏ କାହିଁକି ନା ମୁଁ ଏ ସହରରେ ରହିକି ଆଉ ସେ ଜିନିଷ ମୁଁ ଉପଭୋଗ କରିପାରୁନି। ବୁଝିଲେ କିନ୍ତୁ ଆପଣ ବହୁତ ଭାଗ୍ୟବାନ ଆପଣ ଆପଣ ଆପଣ ଉପଭୋଗ କରୁଛନ୍ତି ଆଉ ମୁଁ ଆପଣଙ୍କ କ ଯେତେବେଳକୁ ତ ମୁଁ ଯାଇଥିଲି ଆପଣଙ୍କ ସହିତ ଟିକିଏ ଦେଖାହେଇଥିଲାର ମନେ ପଡ଼ନି। କିନ୍ତୁ ମୁଁ ଯାଇକି ଆପଣଙ୍କ ସହିତ ଭଲସେ ମିଶିକି ଆପଣଙ୍କ ଅଞ୍ଚଳକୁ ଟିକେ ଭଲ ଭବାରେ ବୁଲାବୁଲି କରିକି ମୁଁ ଆସିବା ପାଇଁ ଚାହୁଁଛି ଆଉ।
ନିହାତି ନିହାତି। ତି ଆପଣଙ୍କୁ ନିମନ୍ତ୍ରଣ ରହିଲା ଆପଣ ଆସନ୍ତୁ ଆଉ ଆମ ଗ୍ରାମରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ।
ହଁ ହଁ ମୋ ସେଇ ଜିନିଷ ତ ମୁଁ କେବେ କରିବେନି ମାନେ ନି ମୁଁ କରିବି ହେଲା ତ ଆ ଆପଣ ଯଦି ଗଲେ ଆପଣ ମୋତେ କଣ କଣ ଦେଖେଇବେ କଣ ଖୁଏଇବେ? ସେଥିିନି ମୁଁ ଜାଣିବା ପାଇଁ ଚାହୁଁଛି ଆପଣ ଯଦି ଦେଖବେ ଖୁଆବେ ଭଲ ଜିନିଷ ତାହେଲେ ମୁଁ ନିଶ୍ଚୟ ଯିବି।
ନିହାତି ନିହାତି ଏବେ ନିମନ୍ତ୍ରଣ ର ଅର୍ଥ ହଉଛି ମାନେ ଅତିଥିଙ୍କୁ ଚର୍ଚ୍ଚା ଅତିଥି ଚର୍ଚ୍ଚା କରିବା ଆପଣ ଆସ ଆମ ଅତିଥି ଚର୍ଚ୍ଚା ତ ଆଗୁଆ କହିଲେ ଆପଣଙ୍କୁ ଏ ଭଲ ଖରାପ ଲାଗିପାରେ ଆପଣ ଆସିଲା ପରେ ଆପଣ ତାପରେ ଆପଣଙ୍କର ପରିପ୍ରେକ୍ଷ୍ୟ ଟା ରଖିବେ ନା ଆପଣଙ୍କ ଗାଁକୁ ଆସିକି କେମିତି ଲାଗିଲା ଭଲ ଲାଗିଲା।
ହଁ ହଁ ଆପଣଙ୍କ ଅଞ୍ଚଳରେ କଣ ପ୍ରସିଦ୍ଧ କଣ ମାନେ କେଉଁଥିପାଇଁ ଆପଣଙ୍କ ଅଞ୍ଚଳରେ ବୁଲାବୁଲି ପାଇଁ ପ୍ରସିଦ୍ଧ? ତ ମୁଁ ସେ ଜିନିଷ ଜାଣିବା ପାଇଁ ଚାହୁଁଛି ଟିକେ
ନିହାତି ନିହାତି ଭାବେ ମୁଁ ଆପଣଙ୍କୁ କହିବି ଆମ ଗାଁ ବିଷୟରେ ତ ସେଥି ପୂର୍ବରୁ ଆଉ ଟିକେ ମୁଁ କହିବି ଆପଣ ଯେମିତି କହୁଥିଲେ ନା ମୁଁ ଗାଁ ର ଛୁଆ ସହର ଅଞ୍ଚଳରେ ରହିଯାଇଛି କିନ୍ତୁ ମତେ ଗାଁ ଏଠି ରହିବାକୁ ଭଲ ଲାଗେ ସେମିତି ତା ସେମିତି ତ କହିବାକୁ ଗଲେ ପ୍ରତ୍ୟେକ ସହରରେ ରହୁଥିବା ଲୋକ କଣ କରନ୍ତି ନା ଗାଁକୁ ଯିବାକୁ ପସନ୍ଦ କରୁନି। ନା ଗାଁର ପ୍ରକୃତି, ଗାଁର ନଦୀ, ନାଳ, ପାଣି ପବନ ଏଇ ସବୁ ଜିନିଷ କିନ୍ତୁ ଏପଟେ ଦେଖିବାକୁ ଗଲେ, ପ୍ରତ୍ୟେକ ଗାଁରେ ଥିବା ଲୋକ ଗୁଡା ସେମାନେ କହନ୍ତି, ନା ମୁଁ ସହରକୁ ଯିବି ସେଠ୍ ରହିବି। ସେଠିକାର
ହଁ, ଯଉ କହୁନାହାଁନ୍ତି କି, ଯାହାକୁ ଯାହା ମିଳେନ୍, ଯାହାକୁ ଯାହା ମିଳେନି, ତାଙ୍କେ ତାହାହିଁ ଖୋଜନ୍ତି। ସେ ସେ ପ୍ରକାର ଜିନିଷ ଆଉ।
ହଁ, ସେଇୟା। ତ ଗାଁର ଲୋକ ଭାବନ୍ତି ମୁଁ ସ-ସହରକୁ ଯିବି, ସହରରେ ଥିବା ସମସ୍ତ ଆଁ ମ-ମାନେ-ଏ ଉପଲବ୍ଧ କରିବି। କିନ୍ତୁ ଗ୍ରାମର ସେମିତି, ଗ୍ରାମର ଲୋକ ସହର ଲୋକ କମ୍ ଦିନା, ମୁଁ ଗାଁକୁ ଯିବି। ଗାଁ ରେ ଥିବା, ସମସ୍ତ ଜିନିଷକୁ ଉପଭୋଗ କରିବି। ହୁଁ।
ହଁ, ବୁଝିପାରିଲି ବ ସମସ୍ତଙ୍କୁ ଏମିତି ସମସ୍ତଙ୍କୁ ଏମିତି ଇଚ୍ଛା ଟିକେ ଗାଁ ଟିକିଏ ଇଚ୍ଛା, ଟିକିଏ ସହର ଇଚ୍ଛା। ସେମିତି ଚାଲିଥାଏ। ଆଉ ଆଉ ଯଉ, ମୁଁ କହିଲି ଯେ ନାଇଁ ଯାହାକୁ ଯାହା ଦରକାର ମାନେ ଯହାକୁ ଯା ମିଳେନି, ତାକୁ ସିଏ ଯେ ସେମାନେ ଇଚ୍ଛା କରନ୍ତି। ହଁ କି ନାଇଁ? ତ ସେମିତି ଆଉ ଯିଏ ଯେମିତି ଯିଏ ଯିଏ ବାହାଥାଏ ସିଏ କୁହନ୍ତି, ମୋ ବାହା ନ ହେଇଥିଲେ ଭଲ। ଯିଏ ବାହା ହେଇ ନାହାଁନ୍ତି, ସେ କୁହନ୍ତି ମୁଁ ବାହାହେଇ ଥିଲେ ଭଲ। ତ ସେ ପ୍ରକାର କଥା ବାର୍
ଭଲ ସେଇ ପ୍ରକାର କଥା ଆଉ। ଆମେ ଛୋଟବେଳେ କେମତି ନାଇ ଦଶମ ପାସ ହୋଇଗଲେ। କଲେଜ ଟା ଭଲ। କଲେଜ ପଢିବାକୁ ଗଲେ, ନାଇଁ ନାଇଁ ଆରେ ସ୍କୁଲ ଲାଇଫ୍ ବଢିଆ ଥିଲା। ଆଉ ବଡ ହେଇଗଲେ କହୁଛନ୍ତି, ନାଇଁ ଛୋଟ ବଳ ଲାଇଫ୍ ଭଲ ଥିଲା। ଏଇ ସବୁ ଜିନିଷ ଆଉ।
ସାନ ଥିଲାବେଳେ ତ ବଡ଼ ବଡ଼ ଭାଇମାଙ୍କୁ ଦେଖୁଥୁଲୁ। ଆମେ ଭାବୁଥିଲୁ ତ ସେମା କେତେ ଭଲ କରୁଛନ୍ତି, କେତ୍ ତେ ଭାବନା ଏମାନେ ବଡ଼ ବଡ଼ ହେଇକିରି କେତେ ଭଲ କାମ କରୁଛନ୍ତି ତ, ଆମେ ଭାବୁଛୁ ଆମେ ଦିନେ ବଡ଼ ହବୁ। କିନ୍ତୁ ଯେତେବେଳେ ଆମେ ବଡ଼ ହେଇଗଲୁ, ଆମେ ସେ ଜିନିଷକୁ ବହୁତ ମନେ ପକଉଚୁ। ହଁ କି ନାଇଁ? ହଁ, କଣ କରିବା? ସମୟ ଗଡି ଗଡି ଯାଉଚି, ଆମେ ବଡ ବଡ ହେ ହେଇ ହେଇ ଯାଉଛୁ। ତ ସବୁ ଜିନିଷକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ, ସମୟ ଅନୁସାରେ।
ପଡିବ ହୁଁ, ହୁଁ, ହୁଁ, ହୁଁ ଏଇ ତ ଉଲାଆସ୍ ହଁ, ଲାଇଫ୍ ଆଉ ସତ୍ୟ ବାର୍ତା ଏଇଆ ହିଁ ତ କୁହନ୍ତି କଣ? ଲାଇଫ୍ ର ଏକ୍ସପେରିଏନ୍ସ। ହୁଁ ହୁଁଁ।
ହଁ, ଜୀବନର ସେଇଟା ହେଉଛି ସତ୍ୟ ସତ୍ୟ ଆଉ। ଆମେ ଚାହିଁଲେ ଆଉ, ସାନ ବଡ ହେଇପାରିବା କି? ଆମେ ଆମେ ଯା ଚାହିଁଲେ, ସାନ ବଡ଼ ହେଇପାରିବା କି? ଆମେ ଆମ ଅନୁସାରେ, ଆମ ବୟସ ଅନୁସାରେ, ଆମେ ଗୀରିଡେ ଦେଇ ଯିବା ଆଉ।
ଯିବା ଆଉ, ପରିସ୍ଥିତିକୁ
ହଁ, ସାମ୍ନା କରିକି ହଁ, ପରିତି ସାମ୍ନା କରିକି, ଆମେ ସେଇ ଜିନିଷ ନେଇକି ଯିବାକୁ ପଡ଼ିବ ଆଉ। ହଁ ସେଇଆ, ସେଇଆ, ହଉ। ଆପଣଙ୍କ କଥା ମତେ ବହୁତ ଭଲ ଲାଗିଲା।
ହୁଁ ହୁଁ ଆଚ୍ଛା କଣ ମୁଁ ଆଜିକାଲି ମାନେ ମୁଁ କେତେ ଜଣଙ୍କ ସହିତ କଥା ହେଲେଣି ସମସ୍ତେ ଏଇ କଥା ଟି କହୁଛନ୍ତି ଖାଲି ଆପଣଙ୍କ ସହ କଥା ହଁ ମତେ ବହୁତ ଭଲ ଲାଗ ଏଇ ବୋଧେ କଥାର ଶେଷ ମୁହୂର୍ତ୍ତ ଇ ହିଁ ଅଛି ବୋଧେ।